ତ ନମସ୍କାର। କଣ କରୁଛନ୍ତି ଏବେ? ହଁ ନମସ୍କାର।
ରୋଷେଇବାସ ଚାଲିଛି ଆଉ ଆମର ଏପଟେ।
ହୁଁ।
ଆଉ ଆପଣଙ୍କର କଣ ଚାଲିଚି କୁହନ୍ତୁ?
ଘରେ ଖିଆପିଆ ଚାଲିଚି
ରୋଷେଇ ବାସ ଚାଲିଛି।
ହଁ ରୋଷେଇବାସ ସାଇଲାଣି।
ଓହୋ ଆଜି କଣ ସବୁ ଆପଣଙ୍କର ଆଇଟମ୍ ହେଇଛି?
ଆଜି ଭାତ, ଡାଲି, ସୋୟାବିନ କଷା।
ଆଜ୍ଞା ଆଜ୍ଞା। ଆଉ ଆପଣ ଆଜି ନନଭେଜ୍ ବାରି ନନଭେଜ୍ କେମିତି ହେଇନି?
ନନଭେଜ୍ ରବିବାରେ ଆସେନା।
ରବିବାରେ ଖାଆନ୍ତିନି?
ନାଇଁ।
ଓ ହୋ। ଆଉ ଆପଣଙ୍କର ସେପଟେ କଣ ସବୁ ପର୍ଯ୍ୟଟନ ସ୍ଥଳୀ ଅଛି ପର୍ବପର୍ବାଣୀ କଣ ପାଳନ ହୁଏ କହୁନାହାନ୍ତି?
ହୁଁ ଇଆଡେ ଗଣେଶ ପୂଜା ହୁଏ ଲକ୍ଷ୍ମୀ ପୂଜା, ଖୁଦୁରୁକୁଣୀ।
ଆଉ ଖୁଦୁରୁକୁଣି ରେ କଣ କରନ୍ତି? କୋଉ ଠାକୁରୁଙ୍କୁ ପୂଜା କରନ୍ତି?
ଇଆ ପାଇଁ ପୂଜା କରନ୍ତି ଆମେ ରାତିରୁ
ବୁଝି କହିବେ ତ ପରେ କେତେବେଳେ କଲ୍ କଲେ। ମ ହେଲେ ଖୁଦୁରୁକୁଣିରେ କେମିତି କଣ ପୂଜା ହୁଏ କୋଉ ଦେବତାଙ୍କୁ ପୂଜା କରନ୍ତି? ପରେ ମାଆଙ୍କ ଠୁ ବୁଝିକି ମତେ କଲ୍ ରେ କହିବେ।
ରାତି ତିନିଟାରୁ ଯାଉ ଫୁଲ ଆଣିଆ ପାଇଁ।
ଓହୋ ଆଉ କଣ କରନ୍ତି?
ସବୁ ପାଇଁ।
ହୁଁ ହୁଁ ହୁଁ।
ତାଆ ପାଇଁ ତା ପାଇଁ।
ଆଚ୍ଛା ଆଚ୍ଛା। ଆଉ ଯୋଉ ଆପଣଙ୍କର କଣ ସବୁ ପର୍ବପର୍ବାଣୀ ତ କହିଲେ। ପର୍ଯ୍ୟଟନ ସ୍ଥଳ କଣ ସବୁ ଅଛି ବୁଲାବୁଲି କରିବା ପାଇଁ ଆପଣଙ୍କର?
କପିଳାସ୍। ଆଉ କଣ ଅଛି?
ହୁଁ। ଆପଣ ଆପଣଙ୍କର
ଆମର ବାଲେଶ୍ଵରରେ ତ ବହୁତ ଜାଗା ଅଛି ମାନେ ଆପଣ ପଞ୍ଚଲିଙ୍ଗେଶ୍ଵର ଅଛି ଶିବଙ୍କର ଯୋଉ ପାଞ୍ଚଟା ଲିଙ୍ଗ ଥିବ ଗୋଟେ ପାହାଡ ହାତ ଗଳିକି ମାନେ କଣା ଭିତରେ ପାହାଡର ଗୋଟେ ଗାତ ଭିତରେ ଅଛନ୍ତି। ଆଉ କ୍ଷୀର ଚୋରା କ ନାଥ ଅଛନ୍ତି ବଳରାମ ଗଡି ଗୋଟେ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର ତା ରେ ଆମର ଚାନ୍ଦିପୁର କ୍ଷେପଣାସ୍ତ୍ର ଅଛି ଚାନ୍ଦିପୁର ବେଳାଭୂମି ଅଛି। ତା ସହିତ ପୁଣି ଅଛି ଆମର ଚନେଶ୍ଵର ଶିବ ମନ୍ଦିର। ଆଉ କ୍ଷୀରଚୁର କପି ନାଥ ଇମାମି ଜଗନ୍ନାଥ ମନ୍ଦିର। ଆହୁରି କେତେ କଣ ଅଛି ଆପଣ ଯଦି ଆ ଏବେ ଆସନ୍ତି ଆପଣଙ୍କୁ ବୁଲେଇ ନେଇଯିବେ ବହୁତ ଜାଗା ଅଛି।
ହୁଁ ହଁ ଢେଙ୍କାନାଳ କପିଳାଶ ସରଣ ଶ୍ରୀକ୍ଷେତ୍ର।
ଆଜ୍ଞା।
ରଜରେ କୁଆଡେ ଯାଇଛନ୍ତି?
ଆଜ୍ଞା।
ରଜରେ କୁଆ
ଆପଣଙ୍କ କଥା ଟା ମତେ ଶୁଣା ଯାଉନି କ୍ଲିୟର।
ହଁ ଆପଣଙ୍କ ଆଡେ ଆଉ କି ପୂଜା ପର୍ବ ହୁଏ ପାଳନ ବେଶି?
ହଁ ଆମର ଏପଟେ ଦୁର୍ଗା ପୂଜା ହୁଏ ଗଣେଶ ପୂଜା ରଜ ବହୁତ ଭଲ ଭାବରେ ପାଳନ କରୁ ଆମେ ଆଉ ସୁଧସା ବ୍ରତ ହୁଏ। ଆଉ ଆମର ଯୋଉ ଏପଟେ ବାସନ୍ତୀ ପୂଜା। ଆଉ ଲକ୍ଷ୍ମୀ ପୂଜା ଏସବୁ ବଢିଆ ହୁଏ ର ରଥଯାତ୍ରା ବି ବହୁତ ଭଲ ଭାବରେ ହୁଏ। ଆଉ ଏବେ ତ ଆସୁଚି ରଥଯାତ୍ରା ରଥଯାତ୍ରାରେ ଆପଣ ପୁରୀ ଯାଉଚନ୍ତି?
ହେରା ତ ଡୋରି ଲାଗିଲେ ଯିବୁ।
ଆଚ୍ଛା ତାହେଲେ ଆଗ ବର୍ଷ ଯାଇଥିଲେ କି?
ନାଇଁ ଡର ତ ଆଜି ପର୍ଯ୍ୟନ୍ତ ଲାଗେନା କିନ୍ତୁ ସେ ପୁରୀ ଯାଇଛୁ କିନ୍ତୁ ଏ ରଥଯାତ୍ରା ରେ ଯାଏନ।
ଆଜ୍ଞା ଆଜ୍ଞା ଆଉ ରଥଯାତ୍ରା ରେ ଯଉ ମୁଁ ବି ରଥଯାତ୍ରାରେ କେବେ ଯାଇନି ଭିଡ ପାଇଁ ଡରରେ ଉଁ ଯାଇପାରେନି କି ଜଗନ୍ନାଥଙ୍କର ଡୋରି ହେଇନି ଯାଇପାରେନି ଜାଣିନି। ବହୁତ ଡର ଲାଗେ ଯୋଉ ଭିଡ ଆଁ ଚୋରି ବାରି ହୁଏ। ଠେଲା ପେଲା ପାଇଁ କିି। ଆଉ ଆପଣ ଯୋଉ ଜଗନ୍ନାଥଙ୍କର ଯୋଉ ଛପନ ଭୋଗ ଲାଗେ ସେ ଭୋଗ ସବୁ ଖାଇଚନ୍ତି?
ନାଇଁ।
ଖାଲି ଅଭଡା ଖାଇଥିବେ ବୋଧେ ଆନନ୍ଦ ବଜାର କିଛି କିଛି ଖାଇଚି ସବୁ ତ ଖାଇନି ଯୋଉ ସରପୁରୀ ଟା ମତେ ଭଲ ଲାଗେ। ଆଉ ଗୋଟେ ଛେନା ଖଇ ନା କଣ ଗୋଟେ ମିଳେ ସେଟା ଖାଇଥିଲି ଆଉ ମୁଗଦା ମୁ ସେ ରଜ ହୁଏ ବେସର ତରକାରୀ ଶାଗ ମୁଗ ଆଉ ମାନେ ଭାତ ମାନେ ଯୋଉ କାନିକା ଟାଇପ୍ ର ଗୋଟେ ମିଠା ଭାତ ହୁଏ ସେଟା ଭଲ ଲାଗେ। ଆଉ ଲଡୁ ଦି ତିନି ପ୍ରକାର ହୁଏ ଖଜା ହୁଏ ସେ ସବୁ ବଢିଆ ଲାଗେ ମତେ।
ହୁଁ। ଆଉ ସବୁ କୁଆଡେ ବୁଲାବୁଲି କରିଆକୁ ଚାଇଚନ୍ତି ନା ସିଏ ଆଉ କୁଆଡେ ସବୁ ବୁଲାବୁଲି କରିବାକୁ ଯାଇଚନ୍ତି ନା ନାଇଁ?
ହଁ ଯାଇଚି ଆମର ମାନେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆଶ୍ରମ ଅଛି ଝାରଖଣ୍ଡ ଦେଓଘରରେ। ସେଠିକି ପ୍ରତି ଦୁଇ ମାସ ମାସେରେ ଯାଏ ଠାକୁରଙ୍କ ଦର୍ଶନ କରିବାକୁ। ଆଉ ମାନେ ବୁଲାବୁଲି କରିବାରେ ମୁଁ ଗଞ୍ଜାମ ରେ ବହୁତ୍ ଜାଗା ବୁ ଚି ସମ୍ବଲପୁରରେ ବୁଲିଚି ବହୁତ୍ ଜାଗା ଆଉ ବାରିପଦା ରେ ବୁଲିଚି। ଆଉ ଅଲଗା ଅଲଗା ଭଦ୍ରକ୍ ରେ କିଛି କିଛି ଜାଗା ବୁଲିଚି। କଟକ ରେ ବୁଲିଚି, ଏମତି ଭୁବନେଶ୍ୱରରେ ସବୁ ମନ୍ଦିର ଦେଖି ଚି ଏମିତି କିଛି କିଛି ଜାଗାରେ ସବୁ ବୁଲିଚି ଆଉ ସବୁ ଜିଲ୍ଲା ତ ବୁଲି ପାରିନି ତଥାପି ଇଚ୍ଛା ଅଛି ସବୁ ଜିଲ୍ଲାରେ ମାନେ ସବୁ ଜାଗା ମତେ ଦେ ଖିଆକୁ ମାନେ ଢେଙ୍କାନାଳ ର ମୁଁ କପିଳାସ ଯାଇନି କେବେ ସମୟ ହେଲେ ଆପଣଙ୍କୁ କଲ୍ ସେଠିକି ଯିବି ଆପଣ ଟିକେ ଦେଖେଇବେ ଆପଣଙ୍କ ଜାଗା କେମତି କଣ ସବୁ ଅଛି।
ହଉ
ଆପଣଙ୍କୁ ରୋଷେଇ ବାସ କଣ ଆସୁଚି ମାନେ ଭଲ ପାଆନ୍ତି କଣ ଖାଇବାକୁ?
ଆଶେ ହେଲେ କିଛି କିଛି।
ଉଁ ଆପଣଙ୍କୁ କଣ ଭଲ ଲାଗେ ବେଶୀ ଖାଇବାକୁ?
ବେଶୀ ଭଲ ଲାଗେ ମିଠା
ମିଠା କୋଉ ମିଠା ଭଲ ଲାଗେ?
ସାଧା। ଗୁଲାବଜାମୁ ଆପଣଙ୍କୁ
ହଁ ମତେ ଆକଚୁଲି ରସାବଳି ଟା ବୋହୁତୁ ଭଲ ଲାଗେ। ଉଁ ସେଟା ତ କେନ୍ଦ୍ରାପଡାର ବହୁତ ମାନେ ପ୍ରସିଧ୍ୟ ଆମର ଏପଟେ ଭଲ ମିଳେନି ବାକି ମ ତ ସେ କେନ୍ଦ୍ରାପଡା ର କିଛି ଜଣ ସାଙ୍ଗ ଯେତେବେଳେ ଯେତେବେଳେ ଆସିଲେ ନେଇକି ଆସନ୍ତି ଧର ରସାବଳି ବୋହୁତ ହି ଭଲ ଲାଗେ।
ଆପଣ ସେପଟେ ଆଚାର କଣ କେମନ୍ତି ବନାନ୍ତି ଆଚାରର କଣ ସବୁ ରେସିପି ଜାଣିଚନ୍ତି କଣ କଣ ଆଚାର ବନାଯାଏ ସେପଟେ? କୋଉ ନାଆନ୍ତି ଟିକେ।
ଆମ୍ବ ଆମ୍ବ ଆଚାର ବନାଯାଏ।
ଆଉ କଣ ଆଚାର ବନାନ୍ତି?
ନା ଆମ୍ବରେ ତ ଆଚାର ବନାନ୍ତି ଆଉ କଇଁଆ
ହୁଁ, ହୁଁ ଲଙ୍କା ଆଚାର।
ଲଙ୍କା ଆଚାର ମାନେ ଲଙ୍କା ଆଚାର
ଆଚ୍ଛା ଆମର ଏପଟେ ଗୋଟେ ବଢିଆ ଆଚାର ବନାନ୍ତି ମୁଁ କହିବି ତାର ରେସିପି ଟା। ଆମେ କଣ କରୁନା ଲଙ୍କା ଯେତେବେଳେ ଆମର ଗ ଗଛରେ ଲାଗିଥାଏ ବଡ ବଡ ଲଙ୍କା ଟିକେ ହୁଏ ସେଇ ଲଙ୍କା ଯେତେବେଳେ ପାଚି ପାଚି ଜିବା ଟାଇମ୍ ହେଇଯିବ ଆମେ ସବୁ ତୋଳିକି ଲଙ୍କା ମଝିରେ ଚିରି ଦଉ ତାପରେ ତେନ୍ତୁଳି କି ମଣ୍ଡ କରି ସେଇଥିରେ ମସଲା ପତ୍ର ଦେଇକି ତେନ୍ତୁଳିରେ ଲଙ୍କା, ଲୁଣ ଯାହା ଦବା କଥା ସେଇ ଲଙ୍କା ମଝିରେ ସେ ତେନ୍ତୁଳିକୁ ପୁରେଇ ଖରାରେ ଶୁଖେଇବୁ ଚାରି ପାଞ୍ଚ ଦିନ ଟାଣ ଖରାରେ ଶୁଖେଇଲା ପରେ ସେ ଶୁଖିଯିବ।
ତାପରେ କଣ କରୁନା ତାକୁ ତେଲ ମାନେ ଗୋଟେ କାଚ ଜାରରେ ସେ ଲଙ୍କା ରଖିକି ତେଲ ଦେଇଦଉ। ତାପରେ ସିଏ ତାକୁ ବି ଚାରି ପାଞ୍ଚ ଦିନ ଆମେ ଖରାରେ ଦବୁ ସେଇଥିରେ ଲୁଣ ଲଙ୍କା ଯାହା ଦବା କଥା ଦବୁ ଆଉ ସେଇଟା ଆପଣ ବର୍ଷକ ଯାକ ରଖିକି ଖାଇବେ ଏତେ ଭଲ ଲାଗେ ବିଶେଷ କରି ଆଳୁ ଚଟଣି ରେ ଚକିଟି ସେ ଲଙ୍କା ଖାଇବେ ରାଗ ଆଉ ଖଟାର ଯୋଉ ତାର ଫ୍ଲେବର ଆସିବ ତମେ ଲାଜପା ପୁରା କେବେ ଟ୍ରାଏ କରିବେ ଆପଣ ଏଇ ରେସିପିଟା ବଢିଆ ଲାଗେ
ହୁଁ।
ଆଉ ଆପଣଙ୍କର ଚାଷବାସ ଜମି ଅଛି
ନାଇଁ ଚାଷବାସ ହେଇନି। ଚାଷବାସ ନାଇଁ।
ଏପଟେ ଚାଷବାସ ଜମି ଅଛି ଆମର ଲଗା ହେଇଛି ଧାନ ଆଉ ଏବେ ତ ମୁଗ, ବିରି ଅମଳ ହେଲା ଖରାଦିନ ପଳେଇଲା ଆଉ ଏବେ ସବୁ ଲାଗିଛି ପୋଟଳ ଲାଗିଛି କା କାକୁଡି, କୁନ୍ଦୁରି ଆଉ ଭେଣ୍ଡି ଲାଗିଛି କଲରା ଏ ସବୁ ଆମେ ପୁଣି ଜୈବିକ ସାର ସବୁ ଉବର ମାନେ ବ୍ୟବହାର କରୁ କେମିକାଲ ସାରଜମା ବ୍ୟବହାର କରୁନା ବୁଝିପାରିଲେ ଆଉ ଗାଈ ବି ଆମ ଘରେ ଅଛି ଭଲ କ୍ଷୀର, ଦହି, ଛେନା ସବୁ ପିଓର ପାଉ ଆପଣଙ୍କର ଅଛି? ନା ନାଇଁ ଗାଇ
ନାଇଁ ନାଇଁ ନାଇଁ।
ଗାଈ ନାହାନ୍ତି ତମର ତାହେଲେ କିଣା ଜିନିଷ ନୁହଁ ଆ ଆପଣଙ୍କର ଆଉ କଣ କଣ ଅଛି ସବୁ କହୁନାହାନ୍ତି?
ହ୍ୟାଲୋ।
ଆପଣଙ୍କ ଆଡେ ଖାଦ୍ୟ କଣ ଫେମସ
ହଁ ଆମର ଏପଟେ ତ ମୁଢି ବହୁତ ଖାଆନ୍ତି ବୁଝିଲେ ମୁଢି ବହୁତ ଖାଆନ୍ତି ଆଉ ମୁଢି ଆମର ମୁଢି ପକୁଡି ଖାଉ ସକାଳେ ଉପମା ଖାଉ, ଆଉ ଆଳୁ ପରଟା ଏସବୁ ଖାଉ ଆଉ
ଆଉ ଗଣେଶପୂଜା ପର ବୁଲିଆକୁ ଯାଇଥିଲେ ନାଇଁ
କୋଉଠି
ଗଣେଶପୂଜାକୁ ବୁଲାବୁଲି କରିବାକୁ ଯାଇନଥାନ୍ତେ
ଗଣେଶପୂଜା କେବେ କି?
ହଁ ମାନେ ଏଇଠି ଆମର ପାଳନ ହୁଏ, ବୁଲାବୁଲି ଆମର କୁଆଡେ ଯିବିନି ଆମର ତ ଆମର ଏପଟେ ବଢିଆ ପୂଜାହୁଏ ନା ଆମର ବାଲେଶ୍ୱରରେ ମାନେ ମାନେ ଟାଉନ ଉପରେ ମୁଁ କହୁଛି ପ୍ରତି ଶହେମିଟରକୁ ଛାଡିକି ମାନେ ବହୁତ ବଡ ବଡ ଗଣେଶ ଠାକୁର ତିଆରି ହୁଏ ମାନେ ଅ ପନ୍ଦରଫୁଟ୍ ଅଠରଫୁଟ୍ ର ଗଣେଶ ମୂର୍ତ୍ତିଙ୍କ ଉଚ୍ଚତା ଖାଲି ଶହେଟା। ମାନେ ଭସାଣୀ ଦିନ ପୁରା ଲାଇନରେ ଠାକୁର ପୁରା ଟ୍ରାକ୍ଟରରେ ନିଆଯାଉଥିବ ଭସିବା ପାଇଁ କି। ନାଁ ଆପଣ କେବେ ଆସିବେ ମାନେ ପୁରା ହିଷ୍ଟୋରିକ୍ ସେଇଟା କୋଉଠି ବି ହୁଏନି ଆମର ଏପଟେ ହୁଏ। ଗଣେଶ ଭଷାଣୀ ଟା।
ହୁଁ।
ଆପଣଠାରୁ କେତେ କଥା ନୂଆ ନୂଆ କଥା ଶିଖିଲି ମତେ ବହୁତ ଭଲ ଲାଗିଲା। ଆଉ ମତେ ଆଉ କେତେବେଳେ ଆପଣ ଫି ହେଲେ କଲ୍ କରିବେ। କଥା ହେଇକି ବହୁତ ଭଲ ଲାଗିଲା। ହଉ ତାହଲେ ଏବେ ରଖିଦଉଛି। ନମସ୍କାର।